ହଁ ଆପଣ କେମିତି ଅଛ
ହଁ ମୁଁ ଭଲ ଅଛି ଆଉ ଆପଣ କେମିତି ଅଛନ୍ତି?
ମୁଁ ବି ଭଲ ଅଛି ଆପଣ କଣ କରୁଛନ୍ତି?
ନାଇ ସେମିତିତ କିଛି କାମ କରୁନି ଫୋନ୍ ଟିକେ ଦେଖୁଥିଲି ଆଉ। ବସିଚି ଆଉ ପାଗ ଠିକ୍ ନାହିଁତ ମାନେ ଥଣ୍ଡା ଥଣ୍ଡା ଲାଗୁଚି ଟିକେ ବସଛୁ ଆଉ ସବୁ ମିଶିକି।
କେ ବର୍ଷା ହଉଚି ବର୍ଷା ଖୁବ୍ ଜୋରେ।
ହଁ ଏଇ ବର୍ଷାତ ଚାଲିଚି ମାନେ ଲଘୁଚାପ ଚାଲିଚିନା ଆଠ ଦିନ ପାଇଁ ତଏଇଟାତ ଆମର ହଉଚି ଏପଟେ ମାନେ ଟିକେ କିଛି ସମୟ ପାଇଁ ଛାଡ଼ିଥିଲା। ଆଉ ଥରେ ଏବେ ଆରମ୍ଭ ହେଇଚି ମାନେ କୁଆଡ଼େ ବାହାରି ହଉନି କିଛିନାହିଁ।
ଆଜ୍ଞା ଆପଣ କୁଆଡ଼େ ଯାଇ ପାରୁନାହାନ୍ତି ନାକିଛି କୁଆଡ଼େ ଯିବା ପାଇଁ ଆପଣଙ୍କୁ ଇଚ୍ଛା ହଉନି?
ନାଇଁ ସେମିତି ନାଇଁ ଯେମିତିବି ଯିବା ପାଇଁତ ଇଚ୍ଛା ହଉଛି ମାନେ ଆମର ବିତ ଘରେ ଘରେ ରହିବା ପାଇଁ କେତେ ଭଲ ଲାଗିବ ଭଡ଼ାଫ୍ରି ଆଉ ପୁଣି ମାନେ ଟିକେ ଛାତକୁ ଯିବୁ ମନକୁ ଟିକେ ଶାନ୍ତି ହେଲେ ମିଳିବାକୁ ତାବେଳେ ସେଇଠାକୁବି ଯାଇ ହଉନିନା। ସେଇଟା ଟିକେ ଯେ ବର୍ଷା ରେ ଭଲ ଲାଗୁଛି ମାନେ ଏବେ ଯେମ୍ତି ଚାଷୀ ଭାଇ ମାନଙ୍କ ପାଇଁ ଏଇଟା ଗୋଟେ ଖୁସି। ଆମ ପରିବାରରେ ବି ମାନେ ଚାଷ କରା ହୁଏ ନା ଘର ଲୋ କ ଖୁସି ବି ହଉଛନ୍ତି କିନ୍ତୁ ଯାଇକି ବିଲ ବାଡିକୁ ଦେଖି ପାରୁନାହାନ୍ତି। କି ନା ନାଇଁ କୋଉ ତ ଖାଇ ଦଉଛି କଣ ସେଟା ଦେଖି ଯାଇ ପାରି ସେଇ ଦୁଃଖ ଟିକେ ଆଉ।
ଆଜ୍ଞା-ଆଜ୍ଞା, ଆପଣ ଚାଷ କରନ୍ତି?
ହଁ ଆମର ହୁଏ ଧାନ ଚାଷ କରାହୁଏ। ଆହୁରି ଆମର ପନିପରିବା ମଧ୍ୟ ଅନେକ ପ୍ରକାର ପନିପରିବା ଫଳମୂଳ ମ ଧ୍ୟ ଆମର ଲଗା ହୁଏ ମାନେ ଯେମ୍ତି କି ଆମ ବାରିରେ ଟମାଟୋ, କଞ୍ଚାଲଙ୍କା ଆମର ହଳଦୀ ବି ଏଥର ହେଇଚି ମାନେ ଆମେ ସେଠି ବହୁତ୍ ଥର ମାନେ କରା ହେଇଚି ଏଥର ତ ଲଗା ହେଇନି ଲଗା ହେଇଚି ଏଥର ହଁ ସେଇଟା ହେଇଗଲାଣି ଅମଳ ହେଇଗଲା ଆମେ ତାକୁ ବାସ୍ ବାହାର୍ କରିବାର ଅଛି ମାନେ ଖୋଳିକି ତାକୁ ବାହାର୍ କରିବାର ଅଛି। ଆଉ ଆମର କୋବି ଚାଷ, ଆଳୁ ଚାଷ ବାଇଗଣ, କନ୍ଚ କଞ୍ଚା ଲଙ୍କା ଆଉ ସେ ବିନ୍ସ ବି କରାହେଇଚି, ମାନେ ସବୁ ଲଗା ହେଇଚି ମାନେ ଏବେ ତ ଲଗା ହେଇଚି, ହେଇନି ତା।
ଆଜ୍ଞା ଆପଣଙ୍କୁ ତାହେଲେ ପନିପରିବାରେ କିଛି ବି ମାନେ କିଛି ବି ଅସୁବିଧା ହଉନ ଥିବ ଆପଣଙ୍କ ଘରେ, ଯେମ୍ତି କିି ଆମକୁ ଏବେ କଣ ଦରକାର୍, ଏବେ ଯାହା ଆମର ଆଳୁ ମିଳିଲେ ବି ଆମେ ଆଳୁ ସହିତ କିଛି ମାନେ ଭାତ ଖାଇପାରିବା କି ପଖାଳୁ ସହିତ ଖାଇବା ଆଳୁ ଚ କ୍ଟା ଦେଇକି ଖାଇପାରିବା, ତ ଆପଣଙ୍କର ପନିପରିବାରେ କିଛି ଅସୁବିଧା ରହୁନଥିବ।
ନାଇଁ ସେମ୍ତି ତ ଅସୁବିଧା ଆମର ବିଶେଷ ଅସୁବିଧା ରୁହେନି, କାରଣ ଆମର ବର୍ଷ ସାରା ଆମର କିଛି ନହେଲେ କିଛି ପନିପରିବା ରୁହେ ତ ଏତେ କିଛି ଅସୁବିଧା ହୁଏନି ଆମର।
ହଉ ଆପଣଙ୍କ ଆଡେ କେବେ ଆସିଲେ ଆମକୁ ବି ଦେଇଦେବେ ଆଉ କିଛି ତମଠୁ କିଛି
ଆଜ୍ଞା ଆଜ୍ଞା ଏଇଟା ଗୋଟେ କଥା, ଆମର ତ ସଂସ୍କାର ସେମ୍ତି ନା, ମାନେ ଆମ ଗାଁ ଅଞ୍ଚଳରେ ଅନ୍ୟମାନଙ୍କୁ ଦେବା ତା ଗୋଟେ ଖୁସି ବି ଲାଗେ, ଆଉ ଏବେ ମାନେ ଦେଖନ୍ତୁ ଆଗକୁ ଆମର ଗଣେଶ ପୂଜା ରହିଚି ନା। ଗଣେଶ ପୂଜା ପରେ ଯୋଉ କଣ ନୂଆଖାଇ ପର୍ବ, ସେତିକି ବେଳେ ସେ ପାଖାପା ଯଦି ଆସିବେ ନିଶ୍ଚୟ ଆମେ ମଧ୍ୟ ଖୁସି ହେବୁ କାରଣ ନୂଆ ଅତିଥି ସହିତ ଆମେ ନୂଆ ଫଳକୁ ମଧ୍ୟ ଆରମ୍ଭ କରିବୁ। ଯେମ୍ତିକି ଆମର ଘରେ କ୍ଷୀରି ହୁଏ।
ଆଜ୍ଞା, ଅତିଥି ଦେବ ଭବ।
ହଁ, ଆହୁରି କାକୁଡି କଖାରୁ ପ୍ରଥମ ଥର ପାଇଁ ବ୍ୟବହାର କରନ୍ତି, ଯେତେବେଳେ ଖାଇବାଟା ସେଇଟା କରନ୍ତି। ଆହୁରି ମକା ଚାଷ କରାହୁଏ।
ଆଜ୍ଞା-ଆଜ୍ଞା, ମକା ଆପଣଙ୍କୁ କୋଉଟା ଭଲ୍ ଲାଗେ, ଆପଣଙ୍କୁ ପୋଡେଇଲା ଟା ଭଲ୍ ଲାଗେ ନା ଆପଣ ସିଝା-ସିଝା ସିଝାଟା ଖାଇ ଦିଅନ୍ତି।
ନାଇଁ ଗାଁରେ ଆମର ପୋଡେଇକି ଖାଆନ୍ତି, ସିଝାଟା ବି ଭଲ ଲାଗେ ମାନେ ଦେଖନ୍ତୁ ସେଇ ସିଝା ମ କବିଲ ପୁଡ଼ଲା।
ଆଜ୍ଞା
ହଉ ମାନେ ସିଝା ମକାଟା। ସେ, ଲେମ୍ବୁ, ଲୁଣ, ଆଉ ଲଙ୍କା କରିକି ଖାଇଦେବେ। ତାର କି ସ୍ଵଦ ମାନେ ବହୁତ ଭଲ ଲାଗେ। କିନ୍ତୁ ଆପଣ ପୋଡି ଦେଇଥିବେ ମକା ଟାକୁ ସେଟା ତ ଆହୁରି ଭଲ ଲାଗେ ମାନେ ପୋଡି ଦେଇଥିବେ ମକା କିଛି ଗୋଟେ ପାତ୍ରକୁ ସେଟା ବାହାର କରିଦେବେ ସେଠି ଟିକେ ବିଟ ଲୁଣ ହଉ କି ଖାଲି ଲୁଣ ବି ହେଇ ଆଉ କଞ୍ଚା ଲଙ୍କା ଟିକେ ପକେଇଦିଏ। ତ ମାନେ ମୁଁ ଜାଣିନି ହଁ ମାନେ ଆପଣ ମୁଁ କହିଲା ବେଳେ ବି ମତେ ଖାଇବା ପାଇଁ ଇଚ୍ଛା ହଉଛି ମାନେ ସେ ସମୟରେ ମକାର ଦାମ୍ ବି ବଢି ଯାଇଥାଏ। ଆଉ ଧୀରେ ଧୀରେ ମାନେ ଯେମିତି ସମୟ ବିତିଯାଏ। ମାନେ ତର ଦାମ ତ ଟିକେ କମିଯାଏ। ହେଲେ ବହୁତ ଭଲ ଲାଗେ ମାନେ ଚେଷ୍ଟା କରିବା ମୁ ହଉ ତାହେଲେ ଆପଣ ତ କହିଲେ ମାନେ ନିଶ୍ଚୟ ଆଶା କରୁଛି ଆପଣ ଖାଇଥିବେ। ହ୍ୟାଲୋ ହ୍ୟାଲୋ
ଆଜ୍ଞା ହଁ ମୋ ଶବ୍ଦ ଆପଣଙ୍କୁ ଠିକ ଭାବରେ ଶୁଭା ଯାଉଛି।
ହଁ ହୋ ସୁବା ଯାଉଛି।
ଏ କାନି ବହୁତ୍ ପ୍ରଯୁଜ୍ୟ ବର୍ଷା ହେବା ହେତୁ ଆମର ଟିକେ ରହିଯାଉଛି ଅସୁବିଧା ନେଟ ଅସୁବିଧା କଣ କରିବା ଆମର ଗ୍ରାମ ଅଞ୍ଚଳୀୟ ତ ଗ୍ରାମ ଆଞ୍ଚଳିକ
ହଁ ନାଇଁ ଆମର ବି ସେମିତି ମାନେ ଏବେ ବର୍ଷା ଲାଗି ରହିଛି ନା ତୁ ବେଳେ ବେଳେ ଆମକୁ ମଧ୍ୟ ଅସୁବିଧାର ସମ୍ମୁଖୀନ ହେବା ପାଇଁ ପଡୁଛି ଆଉ
ଆଜ୍ଞା ହଁ
ହଉ କଣ କରୁଥିଲେ କି ଆପଣ
ମୁଁ ଏବେ ବସିକି ଟିକେ ଚା ପିଉଥିଲି ଆପଣ ଆପଣଙ୍କୁ ଚା ଆସେ ଚା କରିବା ଆସେ।
ନାଇଁ ଆସେନି ଆପଣଙ୍କୁ ଆସେ ବୋଲି ଟିକେ କହିଦେବେ ମାନେ କି ପ୍ରକରକୋ
ଆଜ୍ଞା ହଁ ମୁଁ ମୁଁ ଆପଣଙ୍କୁ ବହୁତ ମାନେ ସୁବିଧା ସୁଯୋଗ ପ୍ରଣାଳୀ କହିବି ଆପଣଙ୍କ ପାଖରେ ଯଦି ଅତ୍ୟନ୍ତ ମାନେ ଅତ୍ୟନ୍ତ ଜିନିଷ ନଥିଲେ ବି ମାନେ ଆପଣ କରିପାରିବେ ବହୁତ ସ୍ଵାଦିଷ୍ଟ ଭାବରେ
ହଁ ମାନେ କେମିତି କଣ କରନ୍ତି?
ଆଚ୍ଛା ହଉ ପ୍ରଥମେ ଦେଖ ଗୋଟିଏ ପାତ୍ରରେ ପ୍ରଥମେ ସଫା ପାଣି ନେବେ।
ହଁ
ଆପଣ ଯେତିକି ପରିମାଣରେ କରିବା ପାଇଁ ଚାହୁଁଛନ୍ତି ସେତିକି ପରିମାଣ ଆପଣ ପାଣି ନେବେ। ହେଲା ତାପରେ ପରିମାଣ ଅନୁସାରେ ତମେ ରଖିଥିବ। ଚିନି ଚା ଗୁଣ୍ଡ ଚାପତି ଚାହାପତି ଜାଣିଛ। ଚା ଗୁଣ୍ଡ ଯୋଉ କୁହନ୍ତି ଆଛା ସେଇଟା ତାପରେ ଆପଣ ଗୋଟେ ପତ୍ର ଜାଣିଛନ୍ତି ଯୋଉ ଲମ୍ବା ଲମ୍ବା ପତ୍ର ତାର ତ ମତେ ଏବେ ନା ମନକୁ ଆସୁନି
ହଁ କଣ କୁହନ୍ତିୁ ମୁଁ ବି ଜାଣିଥିଲି କିନ୍ତୁ ମୋର ବି ମନେ ନାହିଁ ଆଉ
କିନ୍ତୁ ତମେ ପକେଇ ପାରିବ ତାପରେ ତାପରେ ତମେ ଜାଣିଛ ତୁଳସୀ ପତ୍ର।
ହଁ ତୁଳସୀ ପତ୍ର ପକେଇବା ନିହାତି ଆବଶ୍ୟକ କି
ନା ନା ସେମିତି ସେମିତି କହିବିନି ଦେଖ। ତମେ ଯଦି ତୁଳସୀ ପତ୍ର ପକେଇବ ତାହା ଦେହ ପ୍ରତି ସୁସ୍ଥକର ହେଇ ଥାଏ ଦେଖ ଏବେ ଯେମିତି ଆମେ ତୁଳସୀ ପତ୍ରରୁୁ କଣ କାଢା ବନେଇକି ଖାଇଥାଉ ମନେ ଅଛି ଆପଣଙ୍କୁ ନାଁ ଆପଣ ଜାଣିଛନ୍ତି?
ହଁ ନାଇଁ ମୁଁ ଜାଣିନି ଏତେ ଭଲସେ।
ଆ ଦେଖନ୍ତୁ ଏବେ ତ ପୁଣି ରୁ ଋତୁ ପରିବର୍ତ୍ତନ ଚାଲିଚି ମାନେ ଦେଖ ମାସ ଧରି ମାସ ଏତେ ଜୋର ଗ୍ରୀଷ୍ମ ଗ୍ରୀଷ୍ମ ଋତୁ ଚାଲିଥିଲା ଏବେ ଗ୍ରୀଷ୍ମ ଋତୁ ପରେ ପରେ ବର୍ତ୍ତମାନେ ଏବେ ଆସିଛି ବର୍ଷା ଋତୁ ତ କଣ ଏହା ହଉଛି ଋତୁ ପରିବର୍ତ୍ତନ ଋତୁ ପରିବର୍ତ୍ତନେ କଣ ପିଲା ଛୁଆ ବୃଦ୍ଧ ବାଳ କ ଲୋକମାନଙ୍କୁ ସବୁ ମାନେ ଜର ହୁଏ ନା ତ ସେଇ ଜରରେ ଥଣ୍ଡା ହେଇଥାଏ ତ ସେଇ ସମୟରେ ଟିକେ ତୁଳସୀ ପତ୍ର ତୁଳସୀ ପତ୍ର ପକେଇକି ଚା ଟିକେ କରିଦେଲେ ମନକୁ ଖୁବ ଶାନ୍ତ ଲାଗେ। ଆଛା ତ ମୁଁ କହୁଥିଲି ଶୁଣନ୍ତୁ ତାପରେ ସବ ରଖିଥିବେ ତମ ପାଖରେ ତାପରେ ସେଇ ପାତ୍ର ଯୋଉ ପାତ୍ରରେ ତମେ ପାଣି ନେଇଥିବ ସେ ପାତ୍ରକୁ ନେଇକି ବସେଇଦେବେ ଆପଣ ଯଉଠୁ କରିବା ପାଇଁ ଚାହୁଁଛନ୍ତି ଗ୍ୟାସ୍ ହଉ କିମ୍ବା ଚୁଲି ହଉ ଆପଣଙ୍କର ଆପଣଙ୍କର ଯୋଉ ସବୁ ଯୋଉଠି ସୁବିଧା ତ ଆପଣ ସେଠେ ବସେଇଲା ପରେ ପାଣି ପାଣି ଯେତେବେଳେ ଗରମ ହେବାକୁ ଲାଗିବ ଆପଣ ଚିନି ପକେଇଦେବେ। ସବୁ କଥା ଏହା କି ଯେ ତମେ ପରିମାଣ ଅନୁସାରେ ଚିନି ପକେଇବ ହେଲା।
ଦେ୍
ଆଉ ତମେ ଅଧିକ ପାଣି ନେଇଯାଇଥିବ ଚିନି କମ ପକେଇବ। ତ ଚିନିର ଟେଷ୍ଟ ଟା ସେଠି ଆସିବନି।
ହୁଁ ହୁଁ।
ଓକେ ତ ତମେ। ତମେ ପ୍ରଥମେ ସେ ପାତ୍ରରେ ପାଣି ବସେଇ ଦଉ ପାତ୍ରରେ ଗରମ ହେଲା ପରେ ଆପଣ ଚିନି ପକେଇବେ। ଆଉ ଚା ଗୁଣ୍ଡ ପକ ପକେଇବେ ଆଉ ଦେଖ ଯୋ ଯୋଉ ପତ୍ର ସବୁ ଆଣିଥିବେ ଆପଣ ଯେମତି ସେ ଲମ୍ବା ଲମ୍ବା ପତ୍ର ଆଉ ତୁଳସୀ ପତ୍ର ସେଡା ସବୁ ପକେଇଦବେ ପକେଇଦେବେ ତାପରେ ପକେଇଲା ପରେ ସେଟା ଫୁଟିବାକୁ ଲାଗିବ ହେଲା ଆପଣ ଆଜ୍ଞା ଆପଣ ଫୁଟିବା ପାଇଁ ଟିକେ ଛାଡିଦେବେ ହେଲା। ତା ଆପଣ ଦେଖୁଥିବେ କି ଜେ ଫୁଟୁଛି କି ନାହିଁ ହେଲା ତ ଆପଣ ଦେଖିବେ ଫୁଟୁଛି କି ନାଇଁ ତାପରେ ଟିକେ ଟିକେ ସିଝା କରିଦେବେ ଆଉ ତମେ ଯଦି ଅଧିକ ମାନେ ଅଧିକ ସମୟ ତମେ ଯଦି ସେଟାକୁ ସିଝେଇକି ରଖିବ ତାହାର ପିତା ପିତା ମାନେ ପି ତା ସ୍ୱାଦ ଆସିବ ସେଠୁ ତ ଆପଣ ଦେଖିବେ କି ଯେ ମାନେ କୋଉ ପରିମାଣରେ ମାନେ ମୁଁ ଓହ୍ଲେଇବି କେତେ ଅଧ ତମ ଅଧଘଣ୍ଟା ନା ପନ୍ଦର ମିନିଟ ଦେଖିବ କିଛି ସେଇଟା ଯଦି ଫୁଟିଲା ତାହେଲେ ତମେ କାଢି ଦେଇ ପାରିବ। କାଡିକି ଆପଣଙ୍କ ଚାଛ ଛଣାରେ ଛାଣି ଛାଣି ଦେଲା ପରେ ସବୁ ମାନେ ସେ ରସ ମାନେ ରସ ଆଉ ସେ କଠିନ ମାନେ ରସ ଆଉ ସେ କଠିନ ଜିନିଷ ସବୁ ଅଲଗା ହେଇଯିବ ତମେ ସେଇ ରସ ଟିକୁୁ ପିଇବ।
ହଁ ମାନେ ହ ମୁଁ ତ ପିଇଛି ମାନେ ମୁଁ ନିଜେ ବନେଇନି ମାନେ କେବେ ଚେଷ୍ଟା କରନି କିନ୍ତୁ ଅନୁମାନିକ ହିସାବରେ ବନେଇ ହବ ମାନେ ମୁଁ ଯେମିତି କରିପାରିବି ଇଚ୍ଛାହେଲା ଜାଣି ନବ ଚାହାପତି ଆଉଚ ଏମିତି ନେଇକି କରିହେବ। କିନ୍ତୁ ମୁଁ ତାର ଠିକ ମାନେ ପ୍ରଣାଳୀ ଟା ଜାଣି ପ୍ରଥମେ କଣ କରନ୍ତି?
ମୁଁ କହିଲା କହିଲା ବଳେ ଆପଣଙ୍କୁ ସହଜ ଲାଗିଲା।
ଆଜ୍ ଆମଁ ନିଶ୍ଚୟ ଚେଷ୍ଟା କରିବୁ।
ଆପଣ ଚେଷ୍ଟା କରି ଦେଖନ୍ତୁ ଖୁବ ମାନେ ଖୁବ ସ୍ଵାଦିଷ୍ଟ ହବ।
ହଁ ମାନେ ବର୍ଷା ବି ହଉଛି। ଆଉ ଏ ଏବେ ତ ଚା ପିଇବା ପାଇଁ ସମସ୍ତେ ଭଲ ପାଆନ୍ତି।
ଆ ତମ ଘରେ ଯଦି କିଏ ବୃଦ୍ଧ ବ୍ୟକ୍ତି ଥିବେ ତାଙ୍କୁ ଚା କରିକି ଦିଅ ଖୁବ ପ୍ରଶଂସା ପାଇବ ତମେ ତାଙ୍କଠୁ
ଆଜ୍ଞା ହଁ ସେମତି ତୁ ହୁଏ।
ତାଙ୍କର ତ ଅତି ପ୍ରିୟ ନାଲି ଚା ହେଇଥାଏ।
ହଁ ହଁ ମାନେ ବିନା କ୍ଷୀର ବାଲା।
ଆଜ୍ଞା
ହ ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗିଲା। ମୁଁ ନିଶ୍ଚୟ ଚେଷ୍ଟା କରିବି। ହଉ ମୁଁ ରଖୁଛି ଆଜ୍ଞା।